ହଁ ଶୁଭୁଛି।
ହଁ ଶୁଭୁଛି କୁହନ୍ତୁ?
କଣ କରୁଥିଲେ?
ଏଇ ଖାଇବା ବନେଇକି ବସିଥିଲି ଆଉ ଖାଇବାର ନାଇଁ। ପୁଅ ଆକୁ ଖାଇବା ଦେବି ତାପରେ ଭାଇ ପ୍ୟାଣ୍ଟ ସାର୍ଟ ଦିଟା ପଡିଛି ସଫା କରିବି।
ତାପରେ ଖାଇବି ଆଉ।
ଆଜି କଣ ମୁଁ ସୋଇଛି।
ଆଉ ରୋଷେଇ ସରିଲାଣି।
ହଁ ରୋଷେଇ କେତେବେଳୁ ସରିଲାଣି ପୁଅ ପାଇଁ ଟିଫିନ୍ ପଠାଇଲି।
ହୁଁ ସବୁଦିନ ପଠଉଛନ୍ତି ପୁଅ ପାଇଁ ଟିଫିନ୍।
ହଁ ତାଙ୍କର ସ୍କୁଲରୁ ଘରକୁ ଖାଇବାକୁ ଆସେ। ଆଉ ସ୍କୁଲକୁ ଛାଡୁନାହାନ୍ତି ସ୍କୁଲରୁ ଘରକୁ ଆଉ ଆଲାଉ ନାହିଁ। ଏବେ ଯୋଉ ରାସ୍ତାରେ ଗାଡି ମଟର ଯୋଗୁ ଡର ଲାଗୁଛି।
ଓହୋ ଆଉ।
ଠିକ ଅଛି।
ହୁଁ ହୁଁ।
ଆଉ କହିକି ଯାଇଥିଲା କୋଳଥ ଡାଲି ଦବୁ ଆଳୁ ଚକଟା ଦବୁ। ଆଉ ବଡି ଚୁରା ଦବୁ। ତାଙ୍କ ସ୍କୁଲରେ ଆଲାଉ ନାହିଁ ତ ଆଇଁଷ ଆଇଁଷ ହେଇଛି ଆଜି ଘରେ ମା ମାଛ ଭଜା ହେଇଛି ଚୁନାମାଛ ଭଜା। ଉ ଆଲ୍ଲାଉ ନାହିଁ ତା ସ୍କୁଲ ବୋଲି ଆଉ ତାକୁୁ ସେତିକି ସାଧା କରିକି ଦେଇଛି ଆଉ
ସ୍କୁଲରେ ତ ଆଲାଉ ନଥାଏ ଆଉ
ହଁ ଶିଶୁ ମନ୍ଦିର ଯେହେତୁ ସେଇଥିପାଇଁ ଆଲାଉ ନାହିଁ ଆଉ।
ସେଇଠି ତାଙ୍କ ପାଖରେ ବି ସ୍କୁଲ ଲାଗି।
ହଁ ସେ ପାଖରେ ସ୍କୁଲ। ଆଉ ତମର ଆଜି କଣ ବନେଇଛ?
ହଉଛି ଆମର ଭାତ ଡାଲି ଚିକେନ ଆଉ ମଟର ଭଜା ଆଉ।
କଣ ଭଜା?
ମଟର।
ଓହୋ। ଗ୍ରୀନ୍ ମଟର ତ ଆଉ ଆସୁନଥିବ ମାର୍କେଟ କୁ।
ନାଇଁ ଏଇ ଯୋଉ ସାଧା ମଟର ବତୁରେଇ ଦେଇଥିଲି ତ। ସେଗୁରା ସିଯେଇକି ଆଉ ପିଆଜ ଲଙ୍କା ଦେଇକି ଭାଜି ଦେଇଚି ଆଉ।
ହୁଁ ହୁଁ। ହଉ ଆଉ ସମସ୍ତେ ଘରେ ଖାଇସାରିଲେଣି।
ଘରେ କେହି ଖାଇନାହାନ୍ତି ସକାଳୁ ଯାହା ସବୁ ପଖାଳ ଖାଇଥିଲେ। ଶାଗ ଭାଜିଥିଲି ବାଇଗଣ ଭତ୍ତା କରିଥିଲି ଯେ ପଖାଳ ଖାଇଥିଲା ଆଉ ସେ ଖାଇବେ ଦିଟା ସାଢ଼େ ଦିଟା ଓଳୁକୁ। ଆଉ ତମ ଘର ସବୁ ଖାଇସାରିଲାଣି?
ହଁ ମୁଁ ତ ଖାଇସାରିଲିନି ଏବେ ଖାଇ ବସଛନ୍ତି। ଆଉ ସମସ୍ତେ ଖାଇ ସାରିଲେଣି।
ହୁଁ- ହୁଁ। ହଁ। କଣ ଅଛି ଜାଗା ବୁଲାବୁଲି ପାଇଁ।
ମରାଠୀ ଏଇଠୁ ପାଖ ଘଟଗାଁ ତାରିଣୀ ମନ୍ଦିର ଆମ ଏକଇରୁ ପାଖ ହଉଛି। ଯିବାକୁ ବସ୍ ବି ପୁରା ଯାଉଛି ଯାଇକି ମନ୍ଦିର ଠେ ଓହ୍ଲେଇ ଦେଉଛୁ। ଇଆଡ଼େ ସୁବିଧା ହେଉଛି ଯିବା ପାଇଁ ଘଟଗାଁ ତାରିଣୀ ମନ୍ଦିର।
ଘଟଗାଁ କେ କେଥର ଗଲାଣି ହେଇ
ଏଇଠୁ ଯା ଗଲିଣି ଦୁଇ ତିନି ଥର ଗଲେଣୀ ଝୁ
ହଁ ହଁ। ଆମର ତ ଏଠୁ ବହୁତ ଦୂରରେ ଯାଇ ହଉ ପୁଣି ଘଟଗାଁକୁ ଆଉ ଆମେ ଖାଲି ପୁରୀ ଯାଉଛୁ ସୁବିଧା ପୁରୀ ହେଉଛି ଆମକୁ ପୁରୀ ଯାଉଛୁ ଆଉ। ଘଟଗାଁ ଯାଇ ହଉନି ବହୁତ ଘଟ ହେଯାଣି।
ହଁ ସେପଟୁ ବହୁତ ବାଟ। ଶହେ ଦଶ କୋଡ଼ିଏ କିଲୋମିଟର ହେଉଥିବା।
ହୁଁ।
ଆଉ ନନ୍ଦନକାନନରେ ଅଛ।
ହଁ ନନ୍ଦନକାନ ଦୁଇ ତିନିଥର ଦୁଇ ଥର ଦ ତିନିଥର ଯାଇଛି ଆଉ।
ଏବେ ସବୁ ବସଖେ ଆଉ ବେଶ ନାହିଁ।
ଏବେ ଆଉ ଯାଇନି କି ଦେଖିନି। ଆଠ ନଅବର୍ଷ ହେଲା ଯାଇନି ଆଉ। ତାଗରୁ ଯାଇଥିଲି ଏବେ କଣ ହବନି ମୁଁ ଆଉ ଦେଖିନି। ଏବେ ତ କହୁଛନ୍ତି ଏ କିଛି ନାହିଁ ବୋଲି।
ହୁଁ ଅଛି। ଏତେ ଆଉ ବିଶେଷ ନାହିଁ ଏବେ ନୂଆ ନୂଆ ଗୋଟେ ମାଙ୍କଡ ଆସୁଛନ୍ତି। ତା ମୁହଁ ଟା ଗୋଲ ଗୋଲ ହେଇ ମାଙ୍କଡ ଗୁଡା ବଢିଆ ଲାଗୁଛି ଦେଖିବା ପାଇଁ ସେଇଗୁଡା ବି ଅଛି। ଆମେ ଯାଇଥିଲୁ।
ଆ ମୁ ଫାଷ୍ଟ ମୁଁ ଯାଇଥିଲି ଏଠିକି ଆସୁ ଆସୁ ତ ଯାଇଥିଲି। ସାଙ୍ଗସାଥି ମାନେ ସାର ଙ୍କ ସହିତ
ହ
ମ ଯାଇଥିଲୁ ବୁଲିବାକୁ ଆଉ କେତେ ପ୍ରକାର ମାଛ ସୁନ୍ଦର ସୁନ୍ଦର ଥିଲା।
ହ ମାଛ ଗୁଡା ବି ଅଛି ଏବେ ବୋଧେ ମାଛ ଅଛି।
ସେତେବେଳେ ଥିଲେ ଅଧିକାଂଶ ବସିି ବସି ଥିଲେ ଚବୁୁରା ଓଟପକ୍ଷୀ ସପ ବିଭିନ୍ନ ପ୍ରକାର ସାପ
ଆଉ ଆଉ ସବୁ କୋଉ କୋଉ ଜାଗା ଯାଇଛ?
ପୁରୀ ଯାାଇଛି, କପିଳାସ ଯାଇଛି, କପିଳାସ ର ସାଇ ମନ୍ଦିର ଆଉ ସେଟା ଧବଳେଶ୍ୱର ଯାଇଥିଲି। ଆଉ ସବୁ ଏଇ ଟ୍ରେନ ପାଖ ତ ସେଇଥିପାଇଁ ଏତିକି ଯ ବାଟ ଯାଇଛି ଆଉ।
ଏଇ କପିଳାସ ପାଖେ ଗୋଟେ ମନ୍ଦିର ନାହିଁ କଣ ହରିଣ ପାର୍କ ଗୋଟେ ଅଛି ବୋଧେ?
ହଁ ହଁ ଡିୟର ପାର୍କ ଅଛି ସେଟା ଶୁକ୍ରବାର ବନ୍ଦ ବୋଧେ ଆଉ ସବୁବେଳେ ଖୋଲା।
ଡ଼ିଅର ପାର୍କଟା
ହଁ ଏବେ ହରିଣ ଅଛନ୍ତି ହାତୀ ଅଛନ୍ତି। ସବୁ ପ୍ରକାର ଅଛନ୍ତି ପକ୍ଷୀ ଅଛନ୍ତି। ଆଉ ସାଇ ମନ୍ଦିର ବି ସେ ପାଖରେ ଅଛି ସାଇ ମନ୍ଦିର। ସେଟା ବି ବହୁତ ବଢିଆ ମନ୍ଦିର ଟେ।
ଠିକ
ମୁଁ ସେ ଥରଟେ କପିଳାସ ବୋଧେ ବାହାଘର ହେଇନଥିଲା ଥରଟେ ଯାଇଥିଲି। ଆଉ
ହୁଁ ହୁ ନାଇଁ ବା ର ପରେ ଦି ଥର ଯାଇଛି ତ ଆଉ ସାାଙ୍ଗ ସାଥି ହେଇ ଯାଇଥିଲୁ। ସ ଆଉ ଫ୍ୟାମିଲି ତ ସାଙ୍ଗେ ସଙ୍ଗେ ଥରେ
ଆଉ ଧବଳେଶ୍ଵର ଏଇ ଥରେ ଯାଇଛୁ ଆଉ। ମହାନଦୀ ଉପରେ ଚାଲିବାକୁ ପଡୁଛି ଡର ଲାଗୁଥିବ ମହାନଦୀ ଝୁଲା ପୋଲରେ
ଧବେଳେଶ୍ଵର କି ସୁଯୋଗ ମିଳେନି ଯିବାକୁ
ମତେ ଥରେ ମିଳିଥିଲା ସେଇଟା ପୁଣି କାର୍ତ୍ତିକ ମାସରେ ମିଳିଥିଲା ଯାଇଥିଲି।
ଜାଗର ଜାଗର ଟାଇମ୍ ବେଳକୁ ଯାଇଛ କେବେ?
ନାଇଁ ଜାଗର ଟାଇମ ବେଳକୁ ମୁଁ ଯାଇପାରିନି। କୋଉ ମନ୍ଦିର କପିଳାଶର ବି ଯାଇପାରନି ଲିଙ୍ଗରାଜ ବି ଯାଇପାରିନି।
ଉଁ ଲିଙ୍ଗରାଜ ମନ୍ଦିରରେ ଆଗ ମହାଦୀପ ଚଢ଼େ।
ହୁଁ। ବହୁତ ଭିଡ଼ ଥାଏ ସେଇ ଟାଇମ ବେଳକୁ। କଣ ଦେଖିବ
ଏତେ ଭିଡ ଭିତରେ କୁଆଡେ ଯାଇକି ଦର୍ଶନ କରିପାରିବ? ସେଠି ପାଖ ଆଖ ଲୋକ ଯାହା ସେମାନେ ଯାଉଥିବେ।
ଆଡେ ଯାଇହବନି ଲୋକନାଥ ମନ୍ଦିର ଯାଇଛ କେବେ? ପୁରୀ ଯୋଉ ଲୋକନାଥ ମନ୍ଦିର
ନା ସେଠିକି ମୁଁ କେବେ ଯାଇନି ମୁଁ ଗଲେ ଖାଲି ପୁରୀ ଗଲେ ପୁରୀ ଖାଲି ଠାକୁରଙ୍କୁ ଦର୍ଶନ କରେ। ଆଉ ଯାହା ବିଚ୍ କୁ ଯାଏ ଆଉ କୋଣାର୍କ ବି ଯାଇପାରେନି କି କୁଆଡେ ବି ଯାଇପାରେନି।
ନାଇଁ ଆମେ ଯାଇଥିଲୁ ଥରେ। ଲୋକନାଥ ମନ୍ଦିର ଯାଇଥିଲୁ ସେଇଟା ବି ପାଣି ଭିତରେ ଅଛନ୍ତି ଠାକୁର। ଦେଖାଯା ସେ ବୁଡିକି ଅଛନ୍ତି ସେ ଜାଗରକୁ ହିଁ କେବଳ ଦେଖାଦେବେ ଲୋକନାଥ ଲୋକନାଥ
ମୁଁ କଣ ଆଉ ଗୋଟେ କଣ ଜାଗାରେ ନାହିଁ ପଞ୍ଚଲିଙ୍ଗେଶ୍ଵରରେ ପାଣିରେ
ପାଣି ଭିତରେ ତ ହଁ ପାଣି ଭିତରେ ଚାମୁଡିବ ସେଇ ପାଞ୍ଚଟା ଲିଙ୍ଗ ଦେଖ
ହୁଁ, ହୁଁ।
ସେ ଦେଖା ଯିବିନି ତାଙ୍କୁ ସ୍ପର୍ଶ କରିକି ଜାଣିପାରିବ।
ହୁଁ, ସେଠି ପୁଣି ହେଇ ପାଣି ଭିତରେ କେମିତି ପୂଜା ପାଠ କରନ୍ତି ଏମିତି କେ ଜାଣିି।
କେମିତି କରନ୍ତି ତାଙ୍କର ଥିବ କିଛି
ଆଉ ସେଠିକି ଲୋକନାଥ ମନ୍ଦିର ମୁଁ କେବେ ବି ଯାଇନି।
ମୁଁ ଗଲେ ଯିବେ ଏଥର।
ଏଥର ଗଲେ ଯିବା ଆସିବାଟା
ଫାଷ୍ଟ ଉଁ ପୁରୀ ବସ୍ ଆଉଛି ସେଠିକି। ଏଇ ଦୁଇ କିଲୋମିଟର ତିନି କିଲୋମିଟର ହବ। ଲୋକନାଥ ମନ୍ଦିର କୁ ଆସି ଯାଉଛି ସବୁବେଳେ।
ରୋଜଗାର ଜମା କେବେ ଦେଖିନଥିଲି। ଆର ବର୍ଷ ଯୋଉ ଯାଇଥିଲି ସେତେବେଳକୁ ଯାଇ ଦେଖିଲି ପୁରୀ ସର୍ଗ ଦ୍ଵାରା ନହେଲେ ପୁରୀ ଯାଏ କିନ୍ତୁ ସ୍ଵର୍ଗ ଦ୍ଵାରା ମୁଁ ଦେଖିିନଥିଲି କୋଉଠି ବି
ନା ସେ ମୁଁ ବି ଦେଖ ଦେଖିଲି ଦିଇ ତିନି ବର୍ଷ ଯାଇଛିୁ ଦେଖିଛୁ ତିନି ବର୍ଷ ଆକୁ ଚାରି ବର୍ଷ ହେଲାଣି।
ବର୍ଷକୁ ଥର ନାଚଛି ଯାଉଛୁ ଆଉ।
ସେଠି ଯାଇକି ଦେଖ ସବୁ ବୁଡିଲା ବେଳେ ଦେଖିଛ। ସବୁ ବୁଡ଼ିଲା ବେଳେ।
ହଁ। ଦେଖିଛି ସେଠି ଭିଡଅ ଫିଡି କରିବାକୁ ମନା କାଲି ଦେଖିବ ଆସିବ। କଟ୍ କଟ୍ କାଲୁଆ
ଆମେ ଯୋଉ ଯାଇଥିଲୁ ଥରଟେ ବଉ ଶବ ପୋଡିକି ପୁରା ଇଏ ସ ଜିନଷ ଲୋକ ସେଠୁ କଣ ଖୋଜୁଥିଲେ। କୋଉ ଦେହରେ ବଧେ କଣ ଲଗେଇଥିଲେ ସେଇଗୁଡାକୁ ସବୁ ଖୋଜୁଥିଲେ ଅନ୍ୟ ଲୋକ ଆସିକି ବାହାର ଲୋକ।
ଅ ହ ତ ନିଜ ଲୋକ ବି ପୁଣି ନେବେ ନା ହାଡ ସେଠୁ।
ହଁ।
ସେଇ ମହୋଦଧରେ ବି କରନ୍ତି ବିସର୍ଜନ ମର ବିଷର୍ଜନ।
ହୁଁ, ସେ ସମୁଦ୍ରରେ ନାଇଁ।
ହଁ। ସେଇଥିରେ ଯୋଉ ହୁଏ ଦୀପାବଳି କି ବି ଶ୍ରାଦ୍ଧ ଦିଅନ୍ତି। ସବୁ ପୁରୀରେ ଯାଇକି ବଡ ବଡଆ ଡାକନ୍ତି ଶ୍ରାଦ୍ଧ ବି ଦିଅନ୍ତି ପୁରୀରେ। ସେଥିପାଇଁ ଅଲଗା ହେଇଛି। ପୁରୀ ମନ୍ଦିର ରେ ବଡ ବଡୁଆ ଡାକିବା ପାଇଁ ତା ପାଇଁ ଅଲଗା ସ୍ଥାନ ହୁଅନ୍ତି।
ହିଁ, ଆଚ୍ଛା ହଉ ତାପରେ ରଖୁଛି ପଛେ କଥା ହେବା
ହଁ।